ହ୍ୟାଲୋ।
ଶୁଭରାତ୍ରି କଣ କରୁଛନ୍ତି।
କି।
ଶୋଇ ଶୋଇଗଲେଣି ନା ମୁଁ ଏଇ ଶୋଇବାକୁ ଯାଉଥିଲି ଆଉ।
ଆଚ୍ଛା।
ହଁ କଣ କରୁଥିଲେ ଆପଣ?
ନାଇଁ ମ ସେ ବସିଛି ଟିକେ ଆଉ କଥା ହଉଛି ଆଉ।
ହଁ ହଁ ଆଉ ପୁଅ ଶୋଇଛନ୍ତି ନା।
ହଁ ସେ ସୋଇ ପଡିଲାଣି ତ।
ହଁ ହଁ ଆଉ
ଆଉ କହ।
ଆଉ ଆପଣ କୁହନ୍ତୁ ଆପଣଙ୍କ କଥା।
ହଁ ସେମିତି ଚାଲିଛି।
କଣ ଖାଇଲେ ଆପଣ କଣ ଖାଇଲେ ରାତିରେ।
ସେ ଯାଇଥିଲି ମାର୍କେଟରୁ ଖାଇଥିଲି ରୋଲ୍ ଖାଇଥିଲି।
ହଁ ହଁ ରୋଲ୍ ଖାଇଥିଲେ ଆପଣ ରୋଲ ଖାଇକି ଆସିଲେ। ମାନେ ସମସ୍ତଙ୍କ ପାଇଁ ନେଇ ଆସିଥିଲେ ନା ଆପଣ ଖାଇଥିଲେ ଏକୁଟିଆ।
ନାଇଁ ଖାଇ ଦେଇକି ମୁଁ ସମସ୍ତଙ୍କ ପାଇଁ ନେଇକି ଆସିଥିଲି ଭାରି।
ହଁ ହଁ।
ସେତେବେଳେ ବୋଉ ଆଉ ବାପା ଦୁଇଜଣଙ୍କ ପାଇଁ ଆଣିଥିଲି ଭାରି ଆଉ। ମୋ ପୁଅ ତ ଖାଏନି ସେ ସବୁ ସେ ଫାଷ୍ଟ ଫୁଡ ପ୍ରାୟ ଖାଏନି କିଛି।
ହଁ ଏଇ ଅଭ୍ୟାସ ଟା ଭଲ ଆପଣଙ୍କ ପୁଅଙ୍କର।
ହଁ।
ସବୁଠାରୁ ଖରାପ ଜିନିଷ ବି ଫାଷ୍ଟଫୁଡ଼୍ ଟା ନୁହଁ କି।
ହଁ।
ଖାଉନାହାନ୍ତି ଛୋଟ ପିଲା ଭଲ ଛୁଆଙ୍କର ହିଁ ସେଇ ପସନ୍ଦ ବେଶୀ ଫାଷ୍ଟ ଫୁଡ ଜିନିଷ।
ନାଇଁ ମୋ ପୁଅଠୁ ଯେତେ ସମ୍ଭବ ତାର ସେ ସବୁ ଦୂରେଇକି ରଖିଛି।
ହଁ ହଁ ରଖିଛନ୍ତି ଆପଣ ଭଲ। ହଁ ନାଂଭେଜେ ଆଇସିଆ। ହଁ ଆଏଇସିଆ ତ ଆପଣ ପୁଅ ବେଶୀ ଖାଆନ୍ତିନି ନା ନା।
ନାଇଁ ନାଇଁ ସେ କିଛି ଖାଏନି।
ହଁ। ଆଉ ଓଡିଶା ବାହାରକୁ କୋଉଠି ଯାଇଚନ୍ତି ବୁଲିଆକୁ ଆପଣ?
ଓଡିଶା ବାହାରେ ହିଁ ଥିଲି ରାଜସ୍ଥାନରେ ଏବେ ଆସିଚି। ତିନି ବର୍ଷ ହେଲା ଆସିଚି।
ହଁ ହଁ ପୁଅ କୋଉଠି ହେଲେ ଆପଣଙ୍କର ସେ ରାଜସ୍ଥାନରେ ନା ମାନେ ଗାଁରେ?
ହଁ ସେଠି ସେଠି ହେଲା।
ହଁ ହଁ।
ସେ କୋରୋନା ଟାଇମ ସେତେବେଳେ ଥିଲା ତ ଆଉ ଆସିପାଇଲେନି।
ହଁ ହଁ ସେଠି ଆପଣ ଥିଲେ କୋରୋନା ଟାଇମରେ ସେ କୋରୋନା ଟାଇମରେ ସେଠି କଣ କେମିତି ହେଲା ଆମ ଏଠି ଯେମତି ମାନେ ସବୁ ଲକଡାଉନ୍, ସଟଡାଉନ୍ ଏମତି ଟାଇମ୍ ଟେବୁଲରେ ସବୁ ହେଲା ସେଠି
ସେଠି ସେମିତି ସେ ଲକଡାଉନ ପୁରା ରହିଲେ ସବୁ। ଏଁ ଷ୍ଟ୍ରିଟ୍ ପୁରା ସବୁ କିିଛି ବନ୍ଦ। ବାକି ଏତିକି ଆଙ୍କୁ ସ୍ୟାଲେରି ମିଳୁଥିଲା ନହେଲେ ଭାରି ହଇରାଣ ହୋଇଥାନ୍ତୁ।
ହଁ ହଁ ସବୁ ରିଟନ ମିଳିବ ଆପଣଙ୍କର ଗମେଣ୍ଟ ସର୍ଭିସ?
ନାଇଁ ପ୍ରାଇଭେଟରେ ପ୍ରାଇଭେଟ କିନ୍ତୁ ବଡ଼ କମ୍ପାନୀ ଯେହେତୁ ସାଲେରୀ ମିଳୁଥିଲା।
ନା ଲୋକ ବି ବହୁତ ହଇରାଣ ହେଇଚନ୍ତି ନା।
ନହେଲେ ବହୁତ ହଇରାଣ ହେଇଥାନ୍ତୁ ବାହାର ଜାଗାରେ ମୁଁ ପ୍ରେଗନେଣ୍ଟ ମାନେ ତ ସେ ପ୍ରେଗନେଣ୍ଟ ଥିଲି। ଆସି ପାରୁନଥିଲୁ ଆଉ ଖାଇବା ପିଇବା ସବୁ କିଛି ଅସୁବିଧା ଯଦି ଦରମା ତ ମିଳିବନି ତାହେଲେ ବହୁତ ହଇରାଣ ହେଇ
ହଁ ହଁ ଗାଁରେ ଥିଲେ କେମିତି କେମିତି ଆଡଜେଷ୍ଟ ହେଇଯିବ। ପରିବାର ସାଙ୍ଗରେ। ଆଉ ବାହାରେ ଥିଲେ ଆଉ ଆପଣ ଘର ଭଡାନେଇକି ରହୁଥିବେ ନା।
ମାନ କମ୍ପାନୀରୁ ସବୁ ମିଳିଥିଲା ଆମକୁ ରୁମ୍ ମିଳିଥିଲା।
ରୁମ୍ ଫୁମ୍ ସବୁ ମିଳିଥିଲା ଖାଲି ଖାଇବା ଟା ଟିକେ ଥିଲା ଆପଣଙ୍କର।
ହଁ ଖାଲି ନିଜେ ରୋଷେଇ ଆ ଖାଇବା ନିଜ ଖର୍ଚ୍ଚଟା ନିଜର ବାକି ସବୁକିଛି କମ୍ପାନୀ।
ହଁ ହଁ ଲକଡାଉନରୁ ଦେଖିକି ରହିବାକୁ ପଢୁଥିବ ବହୁତ ର ଦେଖିବାକୁ ଦେଖିବାକୁ ରହିକି ପଡୁଥିବ ଆପଣଙ୍କୁ ମାନେ ପିଲା ଥିଲା ନା ପେଟରେ ହଁ ହଁ।
ସେଥିପାଇଁ ବହୁତ ହଇରାଣ ହେଇଚୁ ଗାଡି ମିଳିବନି ଚାଲି ଚାଲି ପ୍ରେଗନେଣ୍ଟ ଅବସ୍ଥାରେ ଚାଲି ଚାଲି ଯିବା। ଆ ମାନେ ଖାଇବା ଠିକ୍ କି ନ ମିଳିବା ମାନେ କଣ ମେଡିକାଲ୍ ଗଲ ମାନେ ରୋଷେଇ କରିହୁଏନି ଖାଇବା କେଉଁଠି ବାହାରେ ମିଳିବନି ବହୁତ ହଇରାଣ ହେଇଚୁ
ହଁ ହଁ। ସେ ଡକ୍ଟର ବି ଏମିତି ଲକଡାଉନ ରେ କେହି ଛୁଉଁ ବି ନଥିଲେ ଦେଖିବା ତ ଦୂରେ କଥା।
ମାନେ ବହୁତ ଭଲ ସେଠି ଲୋକମାନେ ବହୁତ ଭଲ ହେଲ୍ପିଙ୍ଗ ମାନେ ସେମିତି ଛୁଆଁ ଛୁତି ବାରନ୍ତିନି। ମାନେ ମୁଁ ପ୍ରାୟ ଟାଇମ୍ ମ ସେ ଯେତେବେଳେ ଜାଣିଲେ ତାଙ୍କ କମ୍ପାନୀ ଏ ମାନେ ଯୋଉମାନେ କାମ କରୁଥିବେ ତାଙ୍କ ଅଣ୍ଡରରେ ସେମାନେ ଯେତେ ଯାଇଁ କହିଲେଯେ ଆ ମାନେ ଏମିତି ଅଛି ହଇରାଣ ହଉଚି ତ ଯେହେତୁ ସେମାନେ ଏକାଠି କାମ କରନ୍ତି କାହାକୁ ତ କରୋନା ସମସ୍ତଙ୍କ ଟେଷ୍ଟ ହିଁ ଭିତରକୁ ଆସନ୍ତି ସେ ସାନି ଟାଇଜଙ୍ଗ୍ ସବୁ ହେଇକି ତ ତାଙ୍କ ମା ଜଣେ ରୋଷେଇ କରିକି ପ୍ରାୟ ଟାଇମ୍ ପଠେଇ ଦିଅନ୍ତି ନାଇଁ ସିଏ ତା ଦେହ ଖରାପ୍ ଆଉ ରୋଷେଇ କରିକି ପ୍ରାୟ ଟାଇମ୍ ଯୋଉଦିନ ଭଲ ଲାଗୁନଥିବ ସେ ପଠେଇ ଦିଅନ୍ତି। ହେଲ୍ପ ବହୁତ୍ କରିଚନ୍ତି ସେମାନେ ବାହାର ଲୋକ ହେଲେ ବି ହେଲ୍ପ ବହୁତ୍ କରିଛନ୍ତି ମତେ।
ହଁ ହଁ। ଆମ ଏଠିତ ଲଙ୍ଗଡାଉନରେ ବହୁତ୍ ହଇରାଣ ହେଲୁ ଆପଣ ଜାଣିଥିବେ। ହସ୍ପିଟାଲରେ ବି ବି ମାନେ ଡକ୍ଟର ବି ଛୁଇଁବେନି ମାନେ ଦୂରରୁ କହିବେ। କାହାକୁ ଥଣ୍ଡା ଜର କଣ ହେଇଥିବ ସେ ଛୁଁ ନଥିଲେ ଟୋଟାଲ୍।
ହଁ ନାଇଁ ମୁଁ ଏଠି ଏତେ ଅସୁବିଧା ହେଇନି ମାନେ ଯେତେ ଅସୁବିଧା ଥିଲେ ବି ଏମିତି କି ମାନେ ଗାଡ଼ି ମିଳିଲାନି ଆମର ଅଲଟ୍ରାସାଉଣ୍ଡ କରିବାର ଥିଲା ପେଟ ଜୋରରେ ପେନ୍ ହେଉଥିଲା ତ ଅଢ଼େଇ ମାସ ହେଇଥିଲା। ଆ ତାଙ୍କୁ ଡକ୍ଟର ନିଜେ ନେଇକି ଗଲେ ଆଉ ଗୋଟେ ଜାଗାକୁ ମାନେ ସେଇଠି ଅଲଟ୍ରାସାଉଣ୍ଡ ନଥିଲା ତ ପ୍ରାଇଭେଟ୍ ମେଡ଼ିକାଲ୍ ଦେଖଉଥିଲି ସେ ଡକ୍ଟର ଗାଡ଼ି ଯୋଭଳି ମିଳିଲାନି ବହୁତ୍ ସମୟ ୱେଟ୍ କଲା ପରେ ଯେତେବେଳେ ଗାଡ଼ି ମିଳିଲାନି ସେ ନିଜେ ନେଇକି ଗଲେ ଗାଡ଼ିରେ। ନାଇଁ ଆସନ୍ତୁ ମୁଁ ନେଇଯିବି ହେଲ୍ପ ବହୁତ୍ କରିଚନ୍ତି ସମସ୍ତେ। ଏମିତି ଛୁଆଁ ଛୁନ୍ତି ବାରଣ ଏମିତି ସେପଟେ ନାହିଁ।
ସେମିତି ନାହିଁ ଏଠି ଆମର କହିବେ କୋରୋନା ହେଇଯିବ ମାନେ ଛୁଇଁଲେ ଇଏ କଲେ ଏଠି ସେ ଥଣ୍ଡା ହେଇଥିବ ବି ମାନେ କମ୍ପ୍ଲେନ ବି ଦେଇଦେଉଥିଲେ ଜଣେ ଜଣେ ଯେ ତାକୁ ଥଣ୍ଡା ହେଇଚି। ଏମିତି ମାନେ ଡର ଗୋଟେ ରହୁଥିଲା ଆଉ।
ହଁ।
ଲୋକଙ୍କର ଯୋଉ ଏମିତି ଲୋକ ସବୁ ମରି ଯାଉଥିଲେନା ସେଡରି ଯାଉଥିଲେ ବେଶୀ ବେଶୀ ଆଉ।
ନାଇବେ ସେମିତି ଟାଇମ୍ ରେ ସେମିତି ହଉଥିଲା ବି ଦେନ୍ ମୋ ହଜବେଣ୍ଡକୁ ବି କରୋନା ହେଇଯାଇଥିଲା ମୁଁ ଯେତେବେଳେ ସେଭେନ୍ ମନ୍ଥ ହେଇଗଲା ମୋର ତାଙ୍କୁ ବି କରୋନା ହୋଇଗଲା। ବହୁତ୍ ମାନେ କ୍ରିଟିକାଲ୍ କଣ୍ଡିସନରେ ସବୁ ମତେ ହେଇଚି ପାଖରେ କେହିନଥିଲେ।
ଡରିଯାଇ ଥିବେ ନା।
ପୁରା ଡରି ଯାଇଥିଲି ମୁଁ ବି ଟେଷ୍ଟ କରିଲି ମୋର ବାହାରିଲାନି ତାଙ୍କର ବାହାରି ଥିଲା ସେ ବି ଅଲଗା ଭେଣ୍ଟିଲେସନରେ ରହିଲେ ପନ୍ଦର ଦିନ ମେଡ଼ିକାଲ୍ ସେ ସେତେବେଳେ ସିଏ ଆଲାଉ ନଥିଲା ଆଉ ଆମାନେ ମେଡିକାଲ୍ ଘରକୁ ନଉନଥିଲେ ଘରେ ହିଁ ରହିବ ଆଉ ପନ୍ଦର ଦିନ ସେ ପୁରା ଅଲଗା ରହିଲେ। ଆଉ ତାଙ୍କର କେୟାର ନେବାକୁ ପଡ଼ିଲା ତାପରେ ଆସନ୍ତି ଡକ୍ଟର ଘରକୁ ଦେଖିକି ଯାଆନ୍ତି। ବହୁତ୍ ମାନେ ସବୁ କାନ୍ଦିଚି ମୁଁ ବହୁତ୍
ହଁ ସେଇଟାନା ଡରଟାନା ମନରେ ଡର ଟା ରହିଥାଏ ନା।
ସେଇଆ। କେହି ପାଖରେ ନାହାଁନ୍ତି ମୋର ଏ ଅବସ୍ଥା।
ହଁ ହଁ। ଆଉ ସ୍ଵାମୀଙ୍କର ଯେ ଏମିତି ହେଲେ ଶୁଣିକିତ ଡର ମାଡ଼ୁଥିବନା ଏବେ ବି ଥଣ୍ଡା ହେଲେ ଟିକେ ଡର ନାହିଁ ସେ ଟାଇମିରେ ସେଇଟା ଚାଲିଥିଲା ବେଶୀ ହେଲା ନା ଟିକେ କଣ ହେଲେ ମନରେ କେତେ କେତେ ଭାବନା ଭାବି ଭାବିବାକୁ ପଡ଼ୁଥିଲା।
ସେଇୟା ବହୁତ୍ ଠାକୁରଙ୍କୁ ମୁଣ୍ଡିଆ ମାରିଚି ନାଇଁ ତାଙ୍କର କିଛି ନ ହଉ ତାଙ୍କ ଭଲ ହେଇଯାଆନ୍ତୁ କେମି ଭଲ ହେଇଯାଆନ୍ତୁ ହଁ ଭଗବାନଙ୍କ ଦୟାରୁ ଭଲ ହେଇଗଲେ।
ହଁ। ଆଉ ଆପଣ ଯୋଉ ଦହି କଡ଼ି ବନଉଥିଲେ କହୁଥିଲେ କଣ କେମିତି ବନାନ୍ତି?
ହଁ ସେଇ ଯାଇ ପ୍ରୋସେସ ଯାଇଥିଲା ଆମର ଫୁଟେଇ ଦିଆ ଯାଏ ଫୁଟଣ ଟା ମାନେ ଟିକେ ପୋଡ଼ି ପୋଡ଼ି ଗଲା ପରେ ଆମର ଯଉତ ଦହି ଫିଣ୍ଟିକି ରଖିଥିବା ସେ ଦହିଟା ସାଙ୍ଗେ ସାଙ୍ଗେ ଢାଳିବା ଆସି।
ହଁ ହଁ କି ଯଉ ଫୁଟଣ ଟା ଦହି ଆଉ ବେସନ ଟା ଯୋଉ ଫେନ୍ଟା ହେଇକି ଥିବ ମାନେ କଣ
ନାଇଁ ବେସନ ଅଲଗା ବେସନଟା ଅଲଗା ଫେଣ୍ଟା ହେଇଥିବା ଗୋଟେ ଗିନାରେ ଫେଣ୍ଟି ଦେଇଥିବା। ଆଉ ଦହିଟାକୁ ଅଲଗା ଫେଣ୍ଟିଥିବା।
ହଁ ହଁ।
ଦହିଟାକୁ ଆଗ ଢାଳିିଦବା ପ୍ରଥମେ ତାପରେ ଦହିଟା ଟିକେ ଟିକେ ଜଷ୍ଟ ତାତି ଆସିଲା ଟିକେ ଗରମ ହେଇଗଲା ପରେ ବେସନ ଟା ଢାଳିକି ଗୋଳେଇବା, ଗୋଲେଇକି ଚାଲିବା ଏମତି ଫୁଠିଲା ପର୍ଯ୍ୟନ୍ତ ସେଇଟା।
ହଁ ହଁ ହଁ।
ଟିଲ ନହେଲେ ତଳୁ ମାନେ ଏ ଛିଡ଼ିଯିବ ଛିଡ଼ିଯିବ ସମ୍ବନ୍ଧରେ ତ ସେଇଟା ଘାଣ୍ଟିିବାକୁ ପଡେ ଏମିତି ଘାଣ୍ଟି ଘାଣ୍ଟି ତା ଭଲରେ ଫୁଟି ସାରିବ ତା ପରେ ଲୁଣଟା ପକେଇବା। ଲୁଣଟା ପଛରେ ପକାନ୍ତି ସେମାନେ।
ହଁ।
ଲୁଣଟା ପକେଇ ସାରିକି ଯଦି ଆ ମୁଁ ସାଧା ବେଳେବେଳେ କରେ ବେଳେବେଳେ ପକୁଡି ପକେଇ କରେ। ପକୋଡ଼ି ଆମେ ଯେମିତି କରୁଛେ ପିଆଜ ପକେଇକି ସେମିତି ପକୋଡି ବି ଚାହିଁଲେ ପକାଇ ପାରିବା ପକୋଡ଼ ପକେଇବା ଟିକେ ଅଧିକା ଟେଷ୍ଟ।
ଛାଣିକି ଛାଣିକି ପକାନ୍ତି ତ ହଁ ହଁ।
ପୋକ ପକେଇବେ ତାହେଲେ ଛାଣିବେ ମାନେ ଛାଣିବେ ସେଥିରେ ପିଆଜ ସୋଢା ପକେଇବେନି। ସେଥିରେ ଖାଲି ପିଆଜ ଆଉ ଲୁଣ ମସଲା ମସଲି ଯାହା ଟି ପ ଦେଇଦେବେ। ପକେଇକି ଛାଣିକି ରକେଇବେ ଆଉ ଭଲ ଲାଗେ ବହୁତ ଭାତ ମତେ ତାଙ୍କ ସେ କପଟ ଖାଇବା ବହୁଟ ଭଲ ଲାଗେ ଭାତକୁ କଢି।
ହଁ ଏଇ ନା ଶୁଣିକି ଭଲ ଲାଗିଲା ସେ ମାନେ ଏମିତି ଥରେ ବନେଇଲେ ହବ ଆମର ତାହଲେ ଦହି ଏଠି କଣ ଦହି ବାଇଗଣୀ ଦହି ଭେଣ୍ଡି ଏଇ ମାସ ପା ଆମେ ନର୍ମାଲ ଖାଲି ଏଇଭଳିଆ କରିଦଉଛୁ।
ହଁ। ନାଇଁ ଏଇଟା ବନାନ୍ତୁ ଥରେ ବଢିଆ ଲାଗିବ ଖାଇବା ପାଇଁ ଗରମ ଗରମ ମା ଥଣ୍ଡା ପାଗକୁ ବଢ଼ିଆ ଲାଗିବ ପ୍ରାୟ ଦେହ ବି ମୁଁ ନୁହଁ ମୋରେ ଯେତେବେଳେ ତଣ୍ଟି ପଣ୍ଟି ପିଡ଼ା ହେଇଯାଏ ମୁଁ କଣ କରି ଖାଇବା ଖାଇବେନି ମୁଁ ଏଇଟା ବନେଇ ଦେଇକି ପିଇଦିଏ ପୁରା ବଢ଼ିଆ ଲାଗେ ମର ମେଡ଼ିସିନ୍ ଟାଇପର କାମ ଦିଏ ଶୀତଦିନେ।
ଆପଣଙ୍କର ଦହି ତିନିଟା ମେଡିସିନ ଆଉ ନା। ମାନେ ଭଲ ଲାଗେ ମାନେ ମତ୍ ତେବି ଦହିଟା ବହୁତ ପସନ୍ଦ ଦହି ଏମିତି ଗରମ ଦିନେ ମୁଁ ମାନେ ଗାଈ ଏଠି ତ ମିଳୁନି। ଗାଈ ଘିଅ ମାନେ ଯିଏ ବିକ୍ରି କରନ୍ତି ନା ଆ ମିଳୁନ ସେମିତି ପାଣି ମିଶେଇକି ଦେଇ ଦଉଛନ୍ତି ସେ ଦହିଟା ଭଲ ଲାଗୁନି ଯୋଉ ଓମ୍ଫେଡ ଦହିଟା ଆସୁଛି।
ଆଉ ସେଇ ଦହିଟା ପାଣି କରି ପିଇବାକୁ ଟିକେ ଭଲ ଲାଗୁଛି ମାନେ ଛିଣ୍ଡା ଯେମିତି ବର୍ଷା ଦଇ ରହେ ସେ ସେଇଭଳିଆ ଦହିଟା ନା।
ହଁ।
ଭଲ ଲାଗେ ପିଇବା ପାଇଁ ଦହି ମତେ ବହୁତ ପସନ୍ଦ ଏମିତି ଭା ତରେ ପକେଇକି କଣ ରୁଟି ଦହି ରୁଟି ବି ଭଲ ଲାଗିବ ଖାଇବା ପାଇଁ।
ହଁ।
ହଁ।
ମୋତେ ଦହିରୁ ଦହିରେ ଆଳୁ ପରଟାଟା ଭଲ ଲାଗେ ବେଶୀ ଖାଇବା ପାଇଁ
ଦହି ହଁ ଆଳୁ ପରଟା ହଁ ବୁଢେଇକି ଖାଇବାକୁ ଭଲ ଲାଗିବ ହଁ।
ହଁ।
ଏଇ ଏଇ ଆଳୁ ପରଟା ଏଇ ଛଣାଛଣି ଜିନିଷ ସବୁ ଏଇ ବର୍ଷା ଆଉ ଶୀତ ସିତରେ ହିଁ ଭଲ ଲାଗିବ।
ହଁ
ଆଉ ଖରା ଦିନ ତ ଆମର ପଖାଳ ଭାତ ଆଉ ପଖାଳ ଆଉ ପଖାଳ ଟା ଭଲ ଖରା ଦିନ ଟା ଭଲ ନୁହଁ କି? ଗରମ ହଉ ବରଙ୍ଗ ଦେ କିନ୍ତୁ ଟେନସନ ନାହିଁ ପଖାଳ ତ କରିଦେଲା ତାହା ଦେହରେ ଯାହା ହଉ ବଢିଚୁର ଆଳୁ ଭତା ହବ ଦି ତିନିଟା ମାନେ ଆଇଟମ କରିଦେଲେ ସରିଗଲା।
ହୁଁ।
ଆଉ ଏଇ ଦିନରେ ଟିକେ କଣ ଟିକେ ଶୀତ ହେଲେ ଆଉ ପଖାଳ ତ ଖାଇବେନି ଭାତ କର ତା ସାଙ୍ଗରେ ତରକାରୀ କର ତା ସାଙ୍ଗରେ ଆଉ କଣ କର। ଗେଟେ ଡାଲି କର ହେଇ ଏଇସବୁ ଆଉ ଖରା ଦିନ ଟା ଭଲ ପଖାଳ ଖାଇଦିଅ। ଆଉ ନିଦ ଆସିବ ଶୋଇପଡ ଆରାମରେ।
ହଁ। ଆଉ? ଆଉ ବୁଲିବାକୁ ଯିବେନି ଆପଣ କୁଆଡେ ଆଉ ପୁରୀ କିି ଯିବେ ଖାଲି।
ହଁ ସେଇ। ହଁ ପରେ। ସେଇ ଟାଇମର ଅଭାବ ବହୁତ।
ହଁ ହଁ। ହଁ ଏ ପିଲା ପାଠ ପଢିଲେ ଆଉ ଇଚ୍ଛା ବି ହଉନି ପୋଉଠିକି ଯିବା ପାଇଁ।
ଏଇଆ।
କୋଠୀ ଯିବ ପିଲା ପଛରେ ଗୋଡେଇ ଗୋଡେଇ ଆଉ ଇଚ୍ଛା ବି ହଉନି ଯେ କୋଉଠିକି ଯାଇକି ବୁଲିକି ଆସିବା ପାଇଁ।
ଏ ବୁଲିଗଲେ ସେ ଆଠ ଦିନ ଯାଏ ହାଲିଆ ଭାଙ୍ଗିିବନି ଆଉ।
ହଁ ହଁ ବୁଲିବ ନା ପିଲାଙ୍କୁ ଜଗିବ। ଆପଣଙ୍କ ପିଲା କେତେ ବର୍ଷ?
ପାଞ୍ଚବର୍ଷ ର।
ଓହଁ ତାହେଲେ ମୋ ପୁଅ ବଡ ଆପଣଙ୍କ ପୁଅ ଠାରୁ ଛୋଟ ଛୁଆ ନା। ଆପଣ ନେଇକି ଯିବେ ମାନେ ଜଗିବାକୁ ପଡିବ କୁଆଡେ କିଏ ଛୁଆ ହାତ ଛାଡିକି ପଳେଇବେ
ହଁ ନାଇଁ ମୋ ପୁଅର ଏତେକ ଅଛି ସେ ଗହଳି ଦେଖିବାଲେ ମୋ ହାତ ଧଡ଼ି ପକେଇବ ସେ କୁଆଡେ ଯେ ମୋତେ ନ ପଚାରିକି ସେ କୁଆଡେବି ଯିବନି।
ହଁ ହଁ ହଁ ଆଉ ଗୋଟେ ଭଲ। ଆଉ ମୋ ପୁଅ ତ ମୁଁ ଏଇ ନେଇକି ଯିବି ବଜାରକୁ ମାନେ ଟିକେ ଭୁବନେଶ୍ୱର ବୁଲିବାକୁ ଏମିତି ନେଇକି ଯିବୁ ସିଏ କଣ କୋଉ ଜିନିଷ ଆମେ କିଣିବାକୁ ବାଛୁଥିବୁ ସିଏ ହାତ ଛାଟିକି ତାର ଚାରିପଟ ବୁଲିଯିବ ଆମେ ତାକୁ ଖୋଜୁଥିବ ଆଣିବୁ କଣ ଜିନିଷ। ତାକୁ ଆମେ ଖୋଜୁଛୁ କୋଉ ଗଳିରେ ବସିଯିବ କୋଉ ଇରେ ଆଉ ଆମେ ପାଇବୁନି ତାକୁ। ମାନେ କୁଚୁକୁଳା ଯେମିତି
ପ୍ରାଇ